ହ୍ୟାଲୋ ସାର୍ ଆପଣଙ୍କୁ ମୋ ଭଏସ ଶୁଭା ଯାଉଛି କି?
ଆଜ୍ଞା ମାଡାମ୍ ଶୁଭା ଯାଉଛି ଆଜ୍ଞା ଆଜ୍ଞା।
ସାର୍ ଆପଣଙ୍କ ପାଖରେ କିଏ ଅଛନ୍ତି କି?
ଆଜ୍ଞା ଥିଲେ ଏବେ ନାହାନ୍ତି।
ସାର୍ ତାଙ୍କ ପାଟି ଟିକେ ଜୋରରେ ଶୁଭିଲା ତ, ସାର୍ ଆପଣ ଟିକେ ସେଇଟାକୁ ଟିକେ ଧ୍ୟାନ ଦିଅନ୍ତୁ।
ଆଜ୍ଞା ମୁଁ କାଲିଠୁ ମାମ୍ ଗୋଟେ ରଖିବି ହ୍ଵାଇଟ ଟେପ୍।
ସାର୍ ଆପଣ ଯେତିକି ଟାଇମ ବି କଥା ହେଉଛନ୍ତି, ଟିକେ ଭଲସେ କଥା ହେଇପାରିବେ ନା ତ ସେତିକି ଦରକାର ହୁଁ।
ଆଜ୍ଞା ମ୍ୟାମ୍ ମୁଁ ବା ସେଇଆ କହିଲି କାଲିଠୁ ଯିଏ ବି ଆସିବ ମୁଁ ତା କଥା ଆଉ ଲଗେଇ ଦେବି, ଚିପ୍କେଇ ଦେବି ଏକାଥରେ ଆଉ କିଏ ବାହାରିବେନି ପାଟି
ଉଁ -ହୁଁ ଆଜ୍ଞା ସାର୍।
ଆଜ୍ଞା।
ଆଉ ସାର୍ କଣ କରୁଛନ୍ତି?
ନାଇଁ ମୁଁ ବସିଛି ଆକାଶକୁ ଦେଖୁଛି।
ଆକାଶରେ ଆପଣଙ୍କୁ ଜହ୍ନ ଦେଖାଗଲାଣି?
ନା ଜହ୍ନ ଦେଖା ଯାଉନି ଆମର ଏଡ଼ା ସବୁ ନାଲାଗ ହା ହା। କଣ ତାରା ଦେ
ସାର୍ କଣ ଦେଖାଯାଉଛି ତାହେଲେ?
ଆମକୁ ସବୁ ଏଠି କଣ ଅରେଞ୍ଜ କଲର ସବୁ ଦେଖାଯାଉଛି।
ଆମର ତ ପୁରା ସବୁ କଳା ଧଳା ଦେଖାଯାଉଛି।
ଓ ଆପଣଙ୍କର ଏଇଟା ମାନେ କଣ ତ ଛାଇ ଆଲୁଅର ଖେଳ ଚାଲିଛି।
ନା ନା ସାର୍ ଆମର ବର୍ଷା ପା ମାନେ ବର୍ଷା ହଉଛି ନା ତ ବଷ ସାର ମାନେ ଘଡଘଡି ମାରୁଛି, ବିଜୁଳି ଟା ପୁରା ମାରୁଛି, ପବନ ଟିକେ ଦଉଛି। ସାର୍ ମାନେ ଏଇଟା ପୁରା ରଜ ପାଗ ଆକୁ ହିଁ କହନ୍ତି ରଜପାଗ।
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ ରଜ ଦୋଳି ଲାଗିଥିବ ତ ଆପଣଙ୍କର କଲୋନି ର ରଜ ଦୋଳି ଲାଗେ?
ହଁ ସାର୍ ଆମ ସାଇଟ୍ ଘରେ ଗୋଟେ ଅଛି ବଡ ଘରଟେ ତାଙ୍କର ଲଗାନ୍ତି ପ୍ରତିବର୍ଷ। ଆମେ ଟିକେ ଖେଳୁ।
ଓ ହୋ କିନ୍ତୁ ଆପଣ ଗାଁ ଭଳିଆ ମଜା ପାଇବେନି।
ସାର୍ ସେଇଟା ମୁଁ ଜାଣିଛି ମାନେ ମୁଁ ସାର୍ ମୁଁ କହୁଛି ମୁଁ ଥରେ ମୋ ପିଇସି ଘରକୁ ଯାଇଥିଲି। ମାନେ ମୁଁ ଚାରିଟା ପିଇସି ଅଛନ୍ତି। ତ ଥରେ ମୁଁ ରଜ ଟାଇମ୍ କୁ ଗାଁକୁ ଯାଇଥିଲି। ତ ମୋର ନାନୀ ମୋ ନାନୀ ପୁଅ ମାନେ ମୋ ପୁତୁରା ସେ ମୋରି ବୟସର। ସିଏ ସିଏ ମତେ ମାଉସୀ ଡାକିବ କଣ, ସିଏ ମାନେ ମୋ ସହିତ ପୁରା ସାଙ୍ଗ ଭଳିଆ। ତ ଯାଇଥିଲି ପିଇସି ଘର ତ ପିଇସି ଘରକୁ ଗୋଟେ ପିଇସି ଘରକୁ ଯାଇକି ଆଉ ଗୋଟେ ପିଇସି ଘରକୁ ଗଲୁ ମିଶିକି।
ଆଜ୍ଞା।
ତ ତାଙ୍କ ଘରକୁ ଯାଇଛୁ। ତ ସେଇ ଜାଗାଟା ପୁରା ଗାଁ ଏରିଆ। ସେଇଠି ସାର ଆପଣ କହିଲେ ବିଶ୍ୱାସ କରିବେନି ଗାଡି ମାନେ ଗାଡି ଏତେ ନଥିଲା ସେ ଟାଇମ ବେଳକୁ। ଗାଡି ନଥିଲା ସେଟା ମାନେ ନା ଆପଣ ଯଦି ନନଭେଜ ବି ଖୋଜିବେ ସେ ଏରିଆରେ ତ ସାର୍
ଭଏସ ଟା ଆସଛି ଆଜ୍ଞା ଆଜ୍ଞା କୁହନ୍ତୁ?
ସାର୍ ଯୋଉ ନଏଜ ଯୋଉ କଣ କହିଲେ ନଏଜ କଥା ମୁଁ କହୁଛି ସାର୍ ଯୋଉ
ହୁଁଁ ଗାଡି ଆଜ୍ଞା ନନଭେଜ।
ନନଭେଜ ବି ମିଳିବନି ମୋ ମାମା ମତେ ସବୁବେଳେ କହିକି ତତେ ସେଇ ଏରିଆ ରେ ଛାଡ଼ି ଦେଲେ ଦେଖିବା ତୁ ଯୋଉ ଏତେ ଆଇଁଷ ଆଇଁଷ ଖାଉନୁ ତୋ ଆଇଁଷ ଖାଇବା ସବୁ ଛାଡିଯିବ ଦେଖିଲା ବେଳକୁ ମୁଁ ଏଇନା ଆଇଁଷ ଖାଇବା ଛାଡ଼ିଦେଲି। ମୁଁ ଆଗରୁ ସବୁ କଏ ବିଷୁ ମାନେ କହିଲେ ମୁଁ କହିଲେ ବିଶ୍ଵାସ କରିବୁନି ମୋ ପାଟି ରୁ ଖାଲି ବାହାରୁଛି ଅଧିକ ତ ସୋମବାର ମଙ୍ଗଳବାର ବୁଧବାର ଗୁରୁବାର ଶୁକ୍ରବାର ଶନିବାର ରବିବାର ମୁଁ କୋଉ ବାର ବି ଛାଡିନି ସବୁ ବାରେ ଖାଏ।
ଓହୋ ଭଲ।
ଏ ଏବେ କମଲା ଏବେ ପୁରା ନା ଆଇଁଷ ନା ନାକ ଟେକି ଦଉଛି ଆଇଁଷ ଏଠି ଇଚ୍ଛା ହିଁ ହଉନି ଖାଇବା ପାଇଁ ଏତେ ତ ରଜ ଟାଇମଙ୍କୁ ଗାଁରେ ସ ଯାଇଥିଲୁ ତ ସେଇଠି କହନ୍ତି କି ସେଇଠି ଗୋଟେ ପିଲାଚୋର ଅଛି ବୋଲି ସେ ଭଙ୍ଗା ଘର ଟା ସେ ଭଙ୍ଗା ଘରେ ପିଲାଚୋର ରହୁଛି ସେଇମେ ଡାତିରେ ଯଜି ଶୋଇଥିବ ସେ ଘରେ ଦେଖି ମୁଁ ରାତିରେ ଆଖି ବନ୍ଦ କରିକୀ ଶୋଇପଡ଼ିବି। ଏ ପିଲାଚୋର ପଳିଆସିବ ମତେ କାଳେ ଟେକିକି ନେଇଯିବ
ସେ ସେତେବେଳେ ସେଇଭଳିଆ ହେଲା କିନ୍ତୁ ମାନେ ଗାଁ ପାଖରେ ମାନେ ମୁଁ ଯୋଉ ଏରିଆ ସବୁ ଯାଏ ସେ ପା ପାଖାପାଖି ପୋଖରୀ ଥାଏ ତ ପୋଖରୀ ହୁଡାରେ ଗଛ ଥିବ ସେ ଗଛରେ ପୁରା ଦୋଳି ଲାଗିଥିବ ପିଲା ସବୁ ସେ ମାନେ ଖେଳୁଥିବେ ଯିବା ନା ଗାଁ ପିଲାମାନେ ନା ଯୋଉ ପିଲାମନେ ପୁଅ ପିଲାମାନେ ସେ ଖେଳିବେ ଖେଳିବେ ପାଣିକୁ ଡେଇଁବେ
ଆଜ୍ଞା ଆଜ୍ଞା।
ବଢିଆ ଲାଗେ ମୁଁ ସେଇ ଦୋଳିରେ ମୁଁ ଖେଳିଥିଲି ମୋ ପୁତୁରା ମତେ କହିଲା କି ତୋତେ ପକେଇଦେବି ପାଣିି ଭିତରେ କିନ୍ତୁ କେତେ କାନ୍ଦି ବୋବେଇକି ନା ମୋତେ ପକାନ ପକାନ ପକାନ କହିକି ମୁଁ ମୁଁ କହିଲି ମତେ ପକେଇବୁ ତତେ ଗୋଡେଇ ଗୋଡେଇ ବାଡେଇବି ତାପରେ ସେ କ ତାପରେ କଣ ଆସିକି ମୋତେ ମାନେ ଗୋଟେ କଣ୍ଟା ଗଛ ଥିଲା ମତେ ସେ ମାନେ ଗଛକୁ ଉପ ଠେଲି ଦେଲା ମାନେ ମୋ ଦେହରେ ପୁରା କଣ୍ଟା ପୁ ଫୁଡିହେଇ ଯାଇଥିଲା ଏତେ ବିଛୁଆତି ଥିଲା ଆଉ ମୁଁ ବି ତା ଥାନ ଥିଲି ମୁଁ ଯେଉ ମୋ ଡ୍ରେସ୍ ପିନ୍ଧେଇ ଦେଇ ଥିଲି ଝିଅ ପିଲା ଡ୍ରେସ୍ ସେ ପୁଆ ପିଲା କିନ୍ତ ମୁଁ ଝିଅପିଲା ଡ୍ରେସ୍ ପିନ୍ଧେଇ ଦେଇଥିଲି
ସାବାସ୍ ଭଲ ପାଇଁ ଭଲ।
ଆଉ ସିଏ ଯେବେ ବି ଆମ ଘରକୁ ଆସିବ ମୋ ନାନୀ ର ପୁଅ ନା ତ ଆସିବ ମତେ କହିବା ତୋ ଡ୍ରେସ୍ ଦେ ମୋ ଡ୍ରେସ ପିନ୍ଧିବ ମୋ ଡ୍ରେସ୍ ପିନ୍ଧିବ ସେ ଦାଣ୍ଡରେ ପୁରା ଏମିତି ଥେଇଥେଇକି ନାଚିବ। ପୁଅ ପିଲାଟା କିନ୍ତୁ ଥେଇଥେଇ ହେଇକି ନାଚିବ।
ଶାବାସ୍ ଭଲ ମ୍ୟାମ୍ ଭଲ। ନାଇ ମ୍ୟାମ୍ ଗାଁ ରଜରେ ଅଲଗା କିଛି ହେଇଥାଏ ସକାଳୁ ଜିମୁଁ ରାତିରେ ଫେରୀମି। ରାତି ବାରଟା।
ସାର୍ ମୁଁ କହୁଛି ମୋ କଥା ମୁଁ ଯଦି ସକାଳୁ ପଳେଇ ଆସିବି ମାନେ ର ମାନେ ମୋ ଘରେ ଥି ପିଲେ ମାନେ ମ ବାହାରକୁ ଆସିଲେ ମାନେ ଯଦି ବାହାରେ ମାନେ କେତେ ଘଣ୍ଟେଟେ ପାଖପାଖି ରହିବି ମୁଁ ଘର କୁ ଯଦି ଯିବି ମୋ ମାମା ର ମୁଁହ ଟା ଦେଖିଲା ବେଳକୁ ଏଇଭଳିଆ ଫୁଲେଇକି ରଖିଥିବ। ମାନେ କଣ ବୁ ସେ ଗେହ୍ଲା ମତେ ପକେଇ ଉଠେଇକି କୁଟେ
କି
ତଳେ ପକେଇକି ଗୋଇଠା ମାରିକି ଖୁଣ୍ଡା ମାରିକି ଠୁଣା ମାରିକି ସବୁ ପ୍ରକାର ମାଡ଼ ମୁଁ ଖାଇଛି
ନାଇଁ ନାଇଁ ମୁଁ ମାଡ଼ ଖାଇଛି ମାମୁଁଙ୍କ ପାଖରୁ ମୁଁ ତେଣୁ ମାମୁଙ୍କ ସାଙ୍ଗରେ ଆଜି ପର୍ଯ୍ୟନ୍ତ ମୋ ମାମୁଁ ଡରେ
ନା ମୁଁ ମୋ ମାମୁଁଙ୍କୁ ଡରେନି ମୁଁ ମାମୁଁ ଙ୍କର ଗେହ୍ଲା ମାମୁଁ ଫୋନ୍ କରିକି ବୋଉଲ ଏ ବୋଉ
ହ୍ୟାଲୋ ହଁ ତାପରେ
ସେ ମୋ ମାମୁଁ ସାଙ୍ଗେକି ବୋଉ ଲୋ। ବୋଉଲୋ ପୁଅ କଥା ମନେ ପଉନି ପୁଅକୁ ଭୁଲି ଗଲୁଣି।
ଓ ଭଲ
କିନ୍ତୁ ମୁଁ ଡରେ ଏତେ ବି ଡରେନି ମୁଁ କିନ୍ତୁ ମାମା କୁ ପ୍ରବଳ ଡରେ ମାମା ମୋତେ ବାଡେଇବ ମାନେ ମୁଁ କହିଦେବି ମାମୁଁ ମତେ ବାଡଉଚି। ମୁଁ ଆଈ ବି କହେ କଣ କହିଲେ ତୋ ଝିଅ ମୋତେ ସବୁବେଳେ ବାଡ ହଉଛି ମୁଁ ବି ମୋ ଆଈ କୁ କହେ। ମୋ ମମି ମୋ ଆଇ କହିବ ତାକୁ ତୁ ବାଡା ତତେ ଯେମିତି ବାଡ଼ଉଚି ତୁ ତାକୁ ବାଡା। କିଛି ତ ତ ଟିକେ ବି ମୋ ପାଟିରୁ ଭୁଲ ଭୁଲ କଥା ବାହାରିବ ମୋ ମାମା ମତେ ସୁୁଧିବ। ସୋଦିବ ମାନେ ମୋ ମାନେ ସଧ୍ୟା ମାନେ ସେ ସୋଦା ମାନେ ଖରାପ ଭାଷା ନୁହଁ ମାମା କହେ ଖରାପ ରହିଥା ମୁଁ କହେନି ମାନେ ମୋ ଭଉଣୀ ମୋ ଭଉଣୀ ପୁରା କହେ ପୁରା ଖରାପ କଥା କହେ ପୁରା। ତ ସିଏ କରିବ ତାକୁ ଯଦି ମୁଁ କହିଦେବି କହନା ବୋଲି ସେ ମୋତେ ଓଲ୍ଟି ଶୋଧିବ ମାନେ ଖରା ଭାଷାରେ। ମୁଁ ଶହେ କିନ୍ତୁ ମୁଁ କହେନି।
ଆଜ୍ଞା ମ୍ୟାମ ନା ମ୍ୟାମ କିଏ ଜଣେ ଝିଅ ଛୁଆଟେ ଫୋନ୍ କରୁଛି ମତେ।
ସାର୍ ଆପଣ କରୁଛି ତ ଆପଣ ଟିକେ ଏନା ମୋ ସହିତ କଥା
ଆରେ ନା ତା ନାଁ ଟା ଫାଷ୍ଟ ନିରୁରୁବି ରାଜପୁତ ମତଲବ ଆମ ଏରିଆ ବୋଧେ ଗୁଜୁରାଟ ସେପାଟେ ଏରିଆରେଥିଲା।
ସାର୍ ମେ ବି କଣ ହେଇଥିବ ତ ମୁଁ ଆପଣଙ୍କୁ କହୁଥିଲି ଯେଉଁ ମୋତେ ଯେ ସେଇଦିନ ଫୋନ୍ କରିକି ପୁରା ହଇରାଣ କରିଦେଲା।
ଆପଣ ଜାଣିନାହାନ୍ତି ଆପଣଙ୍କୁ ସେମିତି ଗଲା ମତେ ଥରେ ମୁଁ ଜଷ୍ଟ ଖାଇକି ଖାଇତେ ବସିଛି ହେଲା ଫୋନ କଲା ହାଲୁ ମୁଁ ଏନି ଆଜ୍ଞା କହିଲେ ଆପଣ ଲୋନୋ ଟା କେବେ ଦେବେ? ଧର ଲୋନ ଟା ନ ଦେଲେ ଆମେ ପିଲା ପଠେଇକି ଆପଣଙ୍କୁ ଘରୁ ଉଠେଇ ଆଣିବ ମୁଁ ପଢୁଥିଲି ମୁଁ କହିଲି କି ଲୋନ କହିଲେ ଆପଣ ବଜାଜ ଫାଇନାନ୍ସୁ ଦୁଇ ଲକ୍ଷ ଟଙ୍କା ଲୋନ କରିଛନ୍ତି। ମୁୁ କହିଲି ମୁଁ ଲୋନ କରିଛି ମୁଁ ତ ଲୋନ କରିନି। କହିଲେ ଆପଣ ହିଁ ଲୋନ କରୁଛନ୍ତି ଧର ନଦେଲେ ଆମେ ଉଠେଇଦବୁ। ମୁଁ କହିଲି ଆରେ ଭଲ ସେ ଟିକେ ଦେଖ କିଏ ଲୋନ କରୁଛନ୍ତି କଣ କରିଛନ୍ତି। ତାପରେ କହିଲେ ଓ ସରି ସାର ସରି ସାର ଏଟା ଆସୁ ତୋଷ ଆପଣଙ୍କ ନା? ତାଙ୍କର ଆଶୁତୋଷ ନୁହେଁ ତାଙ୍କର କଣ ଥିଲା ଗୋଟେ ଆଶିଶି ନା କଣ ଏମିତି ଥିଲା। ମୁଇଁ ହଁ ଭଲ ତାପରେ ଶୋଧୀଲି ମାନେ ଆ ମନ କରରେ ମତଲବ କାହାକୁ କହିହବନି ଭଲ ମାନେ ହାଁ ଟାଟ ହାର୍ଟ ଚକ ହେଇିବ ସେ ଯେମିତି କଥା କହିଲା କହିଲା ଘରୁ ଉଠେଇ ଆଣିବୁ ଉେଇ ଆଣ ପୋଲିସ ଷ୍ଟେସ କେଶ ଦେଇଦେବୁ ଏମିତି କହିଲା।
ସାର ସେ ଡାଇରେଟ ମୋତେ କଣ କହିଲେ? ତୁମ ଯ ବାବୁସାନ ହୋରେହ ୱରେଣ୍ଟ ଲାଗି ଯାଇଏଗା।
ମୁଝେ ବସ୍
ହଁ ସେ ଛାଡ଼ନ୍ତୁ ତାପରେ ମୋ ମ ମୁଁ ଘରେ କଲାକୁ ମୋ ମାମୁ ମତେ କହିଲେ ଓ ୱରେଣ୍ଟ ଲଗେଇଗା ଉଷୁକେ ବୋଲାରଣ୍ଟି ଲଗା ଦେ।
ମୋ ମାମୁଁ ତ କହିଲେ ତ ମୋ ମାମୁଁଙ୍କର ସାଙ୍ଗ ବି ଅଛନ୍ତି ନା ମାନେ ମୋ ମାମୁଁ ମୋ ମାମୁଁଙ୍କ ସାଙ୍ଗ ଗୋଟେ ଅଛନ୍ତି ମାଁ କୋଉଁ ମାମୁଁ ନନା। ସୀମା ମାମା ବୋଲି ତ ସେ ଆଡ଼ଭୋକେଟ୍ ଅଛନ୍ତି, ଆମର ଏଇ କଟକର ହାଇକୋର୍ଟର।
ଓହୋ।
ଆଉ ତାଙ୍କ ୱାଇଫ୍ ଯେ ସେ ଦିଲ୍ଲୀର-ଅ-ଅ-ଅ-ଅ ଦିଲ୍ଲୀଟ ଯୋଉ ସୁପ୍ରିମକୋର୍ଟ ସେଇଥିରେ ସେ ଅଛନ୍ତି।
ସବାସ୍ ପଇସା କାଫି। ଛାପୁଥିବେ ଖାଲି ପଇସା ହେଇକ ଦୁନିଆ ବର୍ଷା ହେଲା ନା କଣ ହେଲା?
ନା ସାର୍ ବାଣ ଫୁଟୁଛି କାହାର ଗୋଟେ ମ୍ୟାରେଜ୍ ହୋଉଛି ତ।
ମ୍ୟାରେଜ୍ ମ୍ୟାରେଜ୍ ତ ଏବେ ହବା କଥା ନୁହେଁ, ମ୍ୟାରେଏ-ଏ-ଏ-ଏ
ସେ ବାଣ ଫୁଟୁଛି ଦୁଇ ଦିନ୍ ହେଲାଣି ଖାଲି ବାଣ ଫୁଛି ମେ ବି ସେଇଠି
ହଁ ଶୁଭୁଛି ତାର।
ସାର୍ ମେ ବି ଏଇଠି ଟୁର୍ଣ୍ଣାମେଣ୍ଟ୍ ଖେଳ ହୋଉଛି ତ ସେଥିପାଇଁ।
ଓହୋ ଇଏ ମ ସେଇଆ ହବ କିଏ ଆସିଥିବେ ଆଉ ଚିପ୍ ଗେଷ୍ଟ୍।
ହଁ।
ୟେସ୍ ମାମ୍ ଆପଣ ବି ଦିନେ ଚିଫ୍ ଗେଷ୍ଟ୍ ହେଇକି ଯିବାର ସୌଭାଗ୍ୟ ପାଇବେ, ଆପଣ ହାର୍ଡ ୱାର୍କ କରନ୍ତୁ।
ସେ ମୁଁ ଆଶା ରଖିନି ମୁଁ କେବେ ଯିବି ଗେଷ୍ଟ୍ ହେଇକି ମତେ ତ ସେ ମାନେ ସେଇ ଯୁଗୁରୁ ଗଲେ ମୋର ଫୋଭିଆ ଅଛି ମାନେ କଣ କହିଲେ?
ହଁ ସେଟା ସମୀସ୍ତଙ୍କର ଆମର ଇଏ ହଉଥିଲା କଣ କହିଲେ ଆଜ୍ଞା।
ସାର୍ ଆମର ଏଇନା କଲେଜ୍ ଦିଦି ମାନେ ସବୁ ଗଲେ ଆମର ଏଇନା ଯୋଉ ଫ୍ରେଶ୍ ଫ୍ରେସସ୍ କହୁଛି ଯୋଉଁ ଫେରୁଆଲ୍ ହେଲା। ତ ସେଇଠି ମତେ କହିଲି କି ଆସ ଦିଦି ମାନଙ୍କ ପାଇଁ ପଦେ କହିବ, ସେ ଜାଣିଛନ୍ତି ମୁଁ ଯାଇକି ଥରୁଛି ସେଇଠି ମ୍ୟାମ୍ କହୁଛନ୍ତି କହୁନୁ -କହୁନୁ- କହୁନୁ। ମୁଁ କହିଥିଲି ସାର୍ ଗୋଟେ କଥା କହିଲି। ମାନେ ଯୋଉ ସୁନ୍ଦରତାକୁ ନେଇ ଗୋଟେ କଥା କହିଲି ଆଉ।
ଆଜ୍ଞା। ନା ଆମର ସେମିନାର୍ ହେଲା। ଆ ଥରେ ଚଢିଲି ହେଲା ଷାଠିଏଠା ପିଲା ବସଥିବେ, ସେ ପୁଣି କୋଶ୍ଚିନ୍ ପଚାରିବେ। ଆମର ଏ-ଏ ଥିମ୍ ଥିଲା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ। ଆଉ ଇଣ୍ଟ୍ରୋଡକ୍ସ ଅନ୍ ଦେନୁ ହଁ ଆର୍ଟିଫିଲଣ୍ଟେଲିଜେନ୍ସ ଆ ନାଓ-ଓ ତ ଚା ହେଲା ଗ- ଘଷି ଦେଇକି ଯାଇଥିଲିନୁ ପିପିଟି ଦେନୁ ସେଠି ଗୋଟେ ଝିଅ ଟେ ପୁରା ଆର୍ଟିଫିସିଆଲ ମିନ୍ସ୍ ୱାଟ୍ ଇଣ୍ଟେଲିଜେନ୍ସ ମିନ୍ସ୍ ୱାଟସ୍।
ଆଟିଫିସିଆଲ ମି ଯୋଉ ମିନ୍ସ୍ ୱାଟ୍ ଯୋଉ କହିଲେ କହିଲାନି ଏ ଆଇ।
ଆରେ। ତମେ ସେ ଆମର ଗୋଟେ ଅଛି ଡିଜିଟାଲ୍ ଲଜିକ୍ ଡିଏଲ ମାନେ ଡିଏଲ୍। ତା ଫୁଲ୍ ଫର୍ମ ଟା ହେଲା ଡିଜିଟାଲ୍ ଲୋଜିକ୍। ଆମର କୋଶ୍ଚିନ୍ ପଡ଼ିଥିଲା ୱାଟ୍ ଇଜ୍ ଡିଲ୍ ମୁଁ ଲେଖିଦେନି ଡିଏଲ୍ ମିନ୍ସ୍ ଡିଜିଟାଲ୍ ଲଜିକ୍। ଏ ମାଣି ଦେଖୁଛି ଆସୁ ତୋଷ୍ ତମକୁ ଏଆ ପଢେଇ ତିନି ଡିଏଲ ଡିଏଲ୍ ମି ଡିଜିଟାଲ୍ ଲଜିକ୍ ଆମେ କଣ ଜାଣିନୁ ଡିଜିଟାଲ୍ ଲୋଜ୍ ବୋଲି। ତମେ ଓଡିଆ ଲେଖିଲନି ନହେଲେ। ସେମିତି ମାନେ ସେଇ ଥରେ ତାପରେ ସେମି ମୁ- ମୁଁ ଆଉ ଷ୍ଟେଜ୍ ଯାଇପାରିବିନି।
ହଉ ସାର୍।
ଆଜ୍ଞା ମ୍ୟାମ୍।
ସାର କାଟି ଦିଅନ୍ତୁ ଆଜ୍ଞା ସାର୍।
ଆ ହଁ।
କାଟି ଦିଅନ୍ତୁ।
କିଏ? ହୁଁଁ।
ସାର କାଟନ୍ତୁ।
ରି ତାରେ କଟୁନ ବା କଣ ଆ
ତାଙ୍କର କଟୁନୀ ମୁଁ କାଟିଦେବି ମୋ ଆଡୁ ମୋ ଆଡୁ କାଟିଦେବି।
ଆରେ ହ କି। ଏମେ ଏ କଟୁନି ନା।